ହଁ କଁ କରୁଛନ୍ତି?
କଁ କରୁଥୁ ମୁଁ ଏଇ ସିଟି ପାଇଁ ପଢୁଥିଲି ଜଷ୍ଟ ତମେ?
ଓହୋ ମୁଁ ଏଇ
ଓହୋ। ଆଉ ସବୁ ଭଲ।
ହଁ ହଁ ଆମେ ସବୁ ଭଲ ଅଛୁ।
ଆଉ କଁ ଖାଇଥିଲେ ଆଜି ଲଞ୍ଚରେ?
ଆଜି ଭାତ ଡାଲି ଆଉ ଫୁଲକୋବି ଆଳୁ ଭଜା କରିଦେଇଥିଲି ଆପଣ?
ହଁ ମୁଁ ତ ଆସଥିଲି ଆଜି ମାଉସୀ ଘରକୁ ଘରକୁ ଆସିଛିବାରି ଖାଇଛି ପଖାଳ ଆଉ ଆଳୁ ଭର୍ତ୍ତା ଆମ୍ବ ବଡ଼ିଚୁରା।
ଆଚ୍ଛା।
ଆଉ ବୁଲାବୁଲି କୁଆଡେ ଦରକାରେ। ହଁ ପଢୁଥିଲି ଆସିକି ଆଉ।
ଆଚ୍ଛା ଆଚ୍ଛା। ନାଇଁ ବୁଲାବୁଲି ଆଉ କୁଆଡେ ହେଇପାରୁନି ମୋର ଏବେ ଛୋଟ ଛୁଆ ଟା ହେଇଛି ତ ତିନି ମାସ ହେଇଛି।
ଓହୋ।
ହଁ ଆ ସେଥିପାଇଁ କୁଆଡେ ଆଉ ବୁଲାବୁଲି ଆଉ କରିପାରୁନି। ଏବେ ରଜରେ ପଳେଇଥିଲି ମୋ ବାବା ଘରକୁ ପଳେଇଥିଲି କାଲି ପଳେଇ ଆସିଲି ପୁଣି। ଚାରି ଦିନି ରହିକି ପଳେଇ ଆସି ଆମର ଘର ଏଇଠି ଗଞ୍ଜାମରେ ହିଁ।
ଓହୋ।
ଆଉ ଶାଶୁଘର ହଉଛି କନ୍ଧମାଳ ରେ ଫୁଲବାଣୀ।
ଓହୋ।
ମୁଁ ରହୁଛି ଏଇଠି ଭଞ୍ଜନଗର ଗଞ୍ଜାମ ରେ ହିଁ ରହୁଛି।
ଓହୋ।
ଆ ସ୍ଵାମୀ ଏଇଠି ଚାକିରି କରୁଛନ୍ତି ତ ଆମେ ଦି ଜଣ ଏଇଠି ରହୁଛୁ।
ଓହୋ କଣ କରନ୍ତି ଆପଣଙ୍କ ହଜେବେଣ୍ଡ?
ବେଙ୍କ ରେ ହିଁ କରୁ ଜବ କରୁଛନ୍ତି ଆଉ।
ଓ ବ୍ୟାଙ୍କ।
ହଁ।
ଗୋଟିଏ ଶୁଣା ହେଇଥିବ ଅସୁବିଧା ହୋଉଥିବ କିଏ କିଏ ଅଛନ୍ତି ଆପଣଙ୍କ ଫ୍ୟାମିଲିରେ? ମାନେ ଆପଣ ଯୋଉ ରହୁଛନ୍ତି ହଜବେଣ୍ଡଙ୍କ ପାଖରେ କିଏ କିଏ ଅଛନ୍ତି?
ଦି ଜଣ ହିଁ ରହୁଛୁ ଛୁଆକୁ ଧରିକି ଆଉ ଏଇଠି କିଏ ରହୁନାହାନ୍ତି ଆଉ ମୋର ଅଛନ୍ତି ଦି ଭଉଣୀ ସେମାନେ ପଢୁଛନ୍ତି ମୋ ଆମ ଘର କିଏ ଛାଡ଼ିକି ମୋ ବାବା ମାମା ଆସିପାରିବାକୁ ନାହିଁ। ଆଉ ଶାଶୁ ଘରେ ବି ଅଛନ୍ତି ଯାଆ ଦେଢଶୁର ଅଛନ୍ତି ଶାଶ ଶୁ ଶଶୁର ସବୁ ଅଛନ୍ତି କିନ୍ତୁ କିଏ ଛାଡି ଆଉ ରହିପାରିବାକୁ ନାହିଁ ମୋ ପାଖରେ।
ହଁ ଅସୁବିଧା ହଉଛି ଛୁଆ ଟା କୁ ଧରିକି ରହିଲାବେଳକୁ ସବୁ କାମ କରିବୁ ତାକୁ କୁ ଦେଖିବାକୁ ସବୁ କାମ କରିବ।
ହଁ ଟିକେ ହଇରାଣ ହଉଛି ଏବେ ତ ଛୁଆ ଟା ଅଛି ବୋଲି ଟିକେ ଶୁଆଇ ଦେଇକରି କରିଦେଲେ ହେଇଯାଉଛି ଆଉ ଟିକେ ବଡ ହେଲେ ଅସୁବିଧା ହବ।
ଆଉ ଟିକେ ଭଲସେ ନାକେଦମ୍ କରିବ ଆଉ।
ହଁ।
ଆଉ ମୋ ଘରେ ମୋ ମାମା ବାବା ମୁଁ ମୋ ଭାଇ ଆଉ ମୋ ମାଉସୀ ଝିଅ ରହୁଚି। ଆଉ ଆମର ମାନେ ମୋ ଦାଦା ଙ୍କର ମଉସା ମାଉସୀ ଅଛନ୍ତି ମଉସା ମାଉସୀ ଆଉ ତାଙ୍କ ପୁଅ ବୋହୂ। ତ ତାଙ୍କ ଦାଦା ଖୁଡି ଦାଦା ଖୁଡିଙ୍କର ତାଙ୍କ ଛୁଆ ଆଉ।
ହଁ ହଁ ହଁ।
ଆଉ।
ଓହୋ ପୁରା ବଡ ପରିବାର।
ହଁ ମୋ ନିଜ ମୋ ଗାଁ ହଉଚି କାକଟପୁର କାକ ମୋ ଗାଁ ରେ ମୁଁ ନିଜ ଜେଜ୍ ଜେମା ଆଉ ବଡ ବାପା ବଡ ମାଁ ଭାଇ ଭାଉଜ ଅଉ ମୋ ନାନୀ ଅଛନ୍ତି ଆଉ।
ଆଚ୍ଛା ଆଚ୍ଛା ଏବେ ଆପଣ କୋଉଠି ରହୁଛନ୍ତି? ଆ ହୋ ଭୁବନେଶ୍ୱ- ହଁ ହଁ ହଁ। ଆ ନିଜ ଗାଁ ହଉଚି କାକଟପୁର।
ହଁ ଛୋଟ ବେଳୁ ତ ଏଇଠି ଅଛି ଆଉ।
ହଁ ଆଚ୍ଛା ଆଛା। ଓହୋ ଆପଣ ସରି ପ୍ଲସ୍ ଥ୍ରୀ ସରିଯାଇଚି?
ହଁ ପ୍ଲସ୍ ଥ୍ରି ସରିଯାଇଚି ଏ ଯୋଉ କମ୍ପିଟୀ ସବୁ ବାହାରୁନି କି ସେଇ ରେ ପକେଇଛି ପ୍ଲସ ଥ୍ରି ଥ୍ରି ପରେ ଏମ ସି ଏ କରିବି ଆଉ।
ଆଚ୍ଛା ଆଛା କୋଉ ବର୍ଷ ସରିଲା ଆପଣଙ୍କର ପ୍ଲସ ଥ୍ରି? ଓହୋ ହୋ।
ରେଜଲ୍ଟ ବାହାରିନି ହ ଫିତ୍ପ ସେମିଷ୍ଟର ସିକ୍ସ ସେମିଷ୍ଟର ରେଜଲ୍ଟ। ଦିଇଟା, ହଁ। ହଁ ସେଇ କରିବି ବାହାରିଗଲେ ମାଷ୍ଟର୍ସ କରିବି ମାଷ୍ଟର୍ସରେ ଯାଇକି ଆଡ଼ମିସନ କରିବି ଆଉ।
ଆଛା ଆଛା। ଏମିତି ସବୁ ଆଉ ରଜରେ କୁଆଡେ ବୁଲାବୁଲି କରିଥିଲେ?
ମୁଁ ପଲେଇଥିଲି ମୋ ମାଉସୀ ଝିଅ ତ ଥିଲା ମୁଁ ପଳେଇ ଥିଲି ମାଉସୀ ଘରକୁ ମାଉ କୋଣାର୍କ କୋଣାର୍କ ମନ୍ଦିର ବୁଲିଲୁ ଚନ୍ଦ୍ରଭାଗା ସିବିଚ୍ ତାପରେ ହେଇଟି ପଡ଼ିଥିଲା ପାନ୍ତ ନିବାସ ତାଙ୍କର ସବୁ ଦୋଳି ପଡିଥିଲା ଏମିତି ସବୁ। ତାପରେ ରାମଚଣ୍ଡୀ ବୁଲାବୁଲି କରିକି ଲାଷ୍ଟ ଦିନ କାଲି ଭୋଜି କରିକି ଆସିଲୁ।
ଆଚ୍ଛା ଆଚ୍ଛା ପୁରା ମଜା ମସ୍ତି ହେଇଚି ଆଉ।
ହଁ ମୁଁ କୋଉବର୍ଷ କୁଆଡେ ଯାଇପାରେନି ସେଇ ଯୋଗୁ ପଳେଇଆଇଥିଲି ଆଉ।
ହଁ ପଢାପଢି ହେଲେ ତ ସେମିତି ହିଁ ହଉଚି ଆଉ।
ହଁ। ଏଇ ରହୁଚି ମାମା ଏ ଯଉ ଛୁଟି ଥିଲା ବୋଲି ମୋତେ ଛାଡ଼ିଦେଲେ ନହେଲେ ମାମା ର ଯଦି କଣ ଡ୍ୟୁଟି ଫୁଟି ପଡ଼ିଯାଇଥାନ୍ତା ସିଏ ମତେ କୁଆଡୁ ଛାଡିବ।
ହଁ ମାମା ଅଛି ଟିଚରର୍ ଅଛି।
ଓହୋ ହୋ ଏବେ ଛୁଟି ଅଛି ତ ସ୍କୁଲ ସେଥିପାଇଁ ଆଉ।
ହଁ ଛୁଟି କଣ ସେ ପୁଣି ବା ଆଜି ତା ସ୍କୁଲ ଖୋ।
ହଁ।
ଆଜି ସ୍କୁଲ ଖୋଲା ସବୁ ଦି ମୋ ହଁ ମୋ ଭାଇ ମାମା ଦିଜଣ ଯାକ ଗଲେ ଯା ଯାଇଥିଲେ ସ୍କୁଲୁ ମୁଁ ସେଇ ଯୋଗୁ ଆସିିକି ବିଲେଇ ଛୁଆ ଆମରପା-ରଖିଛୁ ଗୋଟେ ବିଲେଇଟେ ଏମିତି ଇଏ ବିଲେଇଟେ
ହଁ ହଁ ହଁ।
ସେ ଆସିଥିଲା ହୋଲି ଦିନ। ହୋଲି ପୂର୍ବ ଦିନ ଯୋଉ ଗ୍ରହଣ ରହିଥିଲା ସେ ଗ୍ରହଣରେ ପଳେଇ ଆସିଥିଲା ଆମ ଘରକୁ।
ହଁ, ହଁ, ହଁ।
ଥିଲା ଥିଲା ଥିଲା ତାପରେ ସେ ଯିବା ସେମିତି ଯାଏ ଆସେ ଏମିତି। ସିଏ ଆମ ଘରେ ଛୁଆ ହେଇଥିଲା। ତାପରେ କଣ ହେଲା ତାର ଆଠ ଦିନ ପରେ ସେ କୁଆଡେ ଗଲା ଆସ ସିଲାନି ଛୁଆ ଟା ଦେଇଛ ତ ପାଳିଲୁ ତ ପାଳିଲି।
ହଁ, ହଁ, ହଁ ଆଉ ଛୁଆଟେ ହେଇଛି ତ କଣ କରିବା ଆଉ।
ଛୁଆ ଛୁଆ ଉରା ସବୁ ଆଉ କଣ କରିବୁ? ଛାଡିକି ଯାଇ ହୋଉନି କୁଆଡେ ଆଉ।
ହଁ ଏମିତି ରଖିଲେ ହିଁ ଆଉ ଯାଇ ହବନି ହେଲେ
ହଁ ସେଇଟା ବି ଠିକ କଥା ର
ହୁଁ, ଏମତି ସବୁ ଆଉ।
ହଁ, ଆ
ଆଚ୍ଛା ମୋର ବି ସରିଲା ପ୍ଲସ୍ ଟୁ, କଣ କହିଲେ?
ଗଞ୍ଜାମରେ କଣ କଣ ସବୁ ବୁଲିବା ଜାଗା ଅଛି?
ଭଞ୍ଜନଗରରେ ଅଛି ଏଠି ପାର୍କ ଅଛି, ସାଇ ମନ୍ଦିର ଅଛି। ହଁ।
ଅଁ, ହଁ।
ପାର୍କ ସାଇ ମନ୍ଦିର ଅଛି ଏଠି ସମସ୍ତେ ଛୁଟିରେ ସବୁ ଆସୁଚନ୍ତି ବୁଲିବା ପାଇଁ ହେଲେ।
ହଁ।
ଅ, ୱାଟର୍ ପାର୍କ ବି ଅଛି।
ଆଁ,
ଏମିତି ସବୁ ଅଛି ଏଇଠି ଆଉ ଅଛି କଣ ସେଇଟା ଗୋଟେ କହୁଛନ୍ତି
ଆଁ, ମନେ ପଡୁନି ଗୋଟେ।
ଓ ଆଉ କଅ। ହଁ ଏମିତି ମୋର ମନେ ପଡେନି, ହଁ ମୁଁ ଯାଇ ଚି ଗଞ୍ଜାମ ଗୁଗୁଡା ଯୋଉ
ହଁ, ହଁ, ହଁ।
ବୁଦ୍ଧ ଖୋଲ ସେଇଠିକି ଯାଇଛି ଥରେ ଦିଥର ଖଣ୍ଡେ ଯାଇଛି।
ଓହୋ, ହଁ, ହଁ, ହଁ ତାର
ଆମ ଖୁୁଡୀଙ୍କ ଘର ଗଞ୍ଜାମ ନା। ହଁ ମୋ ଖୁଡ଼ିଙ୍କ ଘର ଗଞ୍ଜାମ ତ ତାଙ୍କ ଗାଁ ଗଞ୍ଜାମ।
ଆଚ୍ଛା। ଏମତି ଆମର ବି ଗାଁ ଏଇଠି ଗଞ୍ଜାମ ରେ। ହେଲା ପରେ ଆସଥିଲାନି।
ଓହୋ। ଫୁଲବାଣୀ ଟେ ମାନେ ଯିବା ଆସିବା କଣ ହଉଛି ନା ନାଇଁ?
ନାଇଁ ଏବେ ତ ହଉନି ନେଇକି ପଳେଇ ଆସିଥିଲି।
ଓହୋ। ଓ
ଆଚ୍ଛା। ଓ ହୋ ହଉ ଫୁଲବାଣୀଟା ମସ୍ତ ଜାଗା ଟା ବଢିଆ ଜାଗାଟା। ଯାଇଛି ଫୁଲବାଣୀ ଯାଇଛି ମୋ ଦାଦାଙ୍କର ବା ଟା ଟ୍ରାନ୍ସଫର ହେଇଥିଲା ମୁଁ ଥିଲି ବହୁତ୍ ଯାଇଥିଲୁ ବୁଲିବାକୁ ଏମିତି।
ହଁ ହଁ ବଢିଆ ଜାଗା ମାନେ ଫୁଲ୍ ଓଫ୍ ନେଚର।
ହଁ। ବଢିଆ ଯା ହ୍ୟାଲୋ। ଲୋ ଶୁଣିପାରୁଛନ୍ତି କି?